ହାଲୋ।
ହଉ ସାର୍ ନମସ୍କାର।
ନମସ୍ ସ୍କାର।
ଶୁଭ ସକାଳ ସାର ଆଜ୍ଞା ଶୁଭ ସକାଳ କେମିତି ଅଛନ୍ତି?
ସୁତା ଦେଲୁ ନା ନା ଭଲ ଅଛି ଆପ ଣ କେମିତି
କେମିତି ଅଛନ୍ତି ସାର୍ ଆଜ୍ଞା ପୁରା ଭଲ ଅଛି।
ସବୁଛି ଠ
ମୁଁ ଆପଣଙ୍କର ମଥା ଟିକିଏ କ୍ୟାଲେରୀ
ଖାଇବା ସଲାଣି।
ଆଜ୍ଞା ସାର୍ ସରିଲାଣି ଆପଣଙ୍କର ସରିଲାଣି।
ନା ନା ମୋର ସରିନି। ଆଉ କଣ କଣ ଖାଇଲେ?
ମୁଁ ଜଳଖିଆ ଖାଇଛି ସାର ଆଉ ଏବେ କେତେ ସମୟ ପରେ। ଖାଇବି ମୁଁ ଭାତ ଖାଇବି ଆଉ।
ଆଜ୍ଞା ଆଛା। ଆଉ ଆପଣଙ୍କ ସିଆଡେ କଣ ବୁଲିବା ବୁଲିଯିବା ଜାଗା ଅଛି।
ଅପଣ ଏପଟେ। ବହୁତୁ ବହୁତ ଭଲ ଭଲ ଜାଗା ଅଛି ବୁଲି ଯିବା ପାଇଁ। ମାନେ ମୁଁ ଯେମିତିକ ଆମ ଗାଁ। ବା ମାନେ ଉଁ ପ୍ରାକୃତିକ ସମଜରେ। ପୁରା ଭରପୁର ହେଇକି ଅଛି। ଆଉ ଆମର ଗାଁ ଚାରି ପାଖରେ ସବୁଜ ଧାନ ଖେ ତ ବିଭିନ୍ନ ପ୍ରକାରର ଗ ଗଛ ଆଉ ବଗିଚା ଓ ସବୁଜ ଘାସରେ ଭରା ପଡି ରହି ମାନେ ଭରା ପଡିକି ଅଛି ଆଉ।
ଆଜ୍ଞା। ଆଛା ତ ସେମିତି। ଆଉ ଆପଣ ସିଆଡେ ପାଗ କେମିତି କରିଛି?
ଆଉ ବର୍ଷା ହବାର ବି ସମ୍ଭାବନା ଅଛି।
ହଁ। ଆଚ୍ଛା। ଆମର ଇଆଟେ ସଖାଳୁ ବର୍ଷା ହଉଥିଲା। ତିନି ଦିନି ହେଲାଣି ବର୍ଷା ହଉଥିଲା ବର୍ଷା ଜମା ଛାଡି ନଥିଲା। ଆଜି ବର୍ଷା ଛାଡ଼ିଚି ହେଲେ ବି ପାଗ ଏବେ ମେଘୁଆ କରିକି ରଖିଚି।
ବର୍ଷା ହବାର ସମ୍ଭାବନା ଅଛି ଆଉ।
ଆଜ୍ଞା ବର୍ଷା ହବା ସମ୍ଭାବନା ବି ଅଛି।
ଆଉ ଆପଣଙ୍କ ପଟେ କିଛି ବୁଲାବୁଲି ଜାଗା।
ହଁ ଆପଣ କେବେ କନ୍ଧମାଳ ଆସିଛନ୍ତି?
ଆଜ୍ଞା ଆଜ୍ଞା।
ପଛେ ତଳେ ଥିଲେ। ଆଜ୍ଞା
ଆଜ୍ଞା।
ପସନ୍ଦ ପସନ୍ଦ ର। କନ୍ଧମାଳ ମାନେ କନ୍ଧମାଳରେ ବୁଲିଯିବା ଜାଗା ବହୁତ୍ ଅଛି ଯେମିତିକି ଦାରିଙ୍ଗ୍ ବାଡ଼ି-
ହ
ଆମର ପକଡା ଝର୍- ଉର୍ମା, ଉର୍ମାଗଡ।
ପୁତୁଡ଼ି, କାଣ୍ଡରାମଲା ଜଳପ୍ରପାତ ଏସବୁ ବହୁତ୍। ବୁଲିବା ଇଏ ଅଛି ସେଇ ସୌନ୍ଦର୍ଯ୍ୟର ପାହାଡ଼। ସେହି ଇଏ ଝରଣା ସବୁ ମନ- ମୁଁ ଆନନ୍ଦିତ କରିଥାଏ ଆପଣ କେବେ ଆସିଲେ ଏଇ ଜାଗା ନିଶ୍ଚିତ ବୁଲିବେ। ଆପଣ ବହୁତ ଆଜ୍ଞା।
ନିହାତି ନାହାତି, ତା, ର କେବେ ଗୋଟେ ଆସିବି ଆପଣଙ୍କ ଗାଁକୁ। ଆଉ ବୁଲିକି ଯିବି ନିହାତି।
ଆଜ୍ଞା।
ଆଉ ମୁଁ ବି ଶୁଣିଚି। ଅଛି ଆମର କନ୍ଧମାଳ, ଫୁଲବାଣୀ, ରେ ଏଇ ଯୋଉଁ ସେ ଉର୍ମାଗଡା। ପୁତୁଡ଼ି, କାଠୁଆମଲା, ଅକ୍ଷର ଲେଖା। ଏହି ଜଳପ୍ରକପ ଶୁଣିଥିଲେ, ମୁଁ ଆଜ୍ଞା, ବହୁତ ଭଲ ଜାଗା ଏଇଟା। ପୁରା ସବୁ ଜୋତା ରେ ପୁରା ପରିପୂର୍ଣ୍ଣ। ଦେଖିବାକୁ ପୁରା ମନ, ମନ ପୁରା ଖୁସି ହେଇଯାଏ।
ଆଜ୍ଞା।
ଉଁ, ହୁଁ।
ହଁ ସେଇଆ ତ, ଆଉ କଣ? ଏତିକି ସବୁ ମାନେ, ସେ ସେ ଜାଗାକୁ ଗଲେ ପୁରା। ମନ ଆନନ୍ଦିତ ହୋଇଉଠେ।
ଉଁ ହୁଁ ଉଁ ହୁଁ।
ଆପଣଙ୍କର ଏମିତି ଯଦି କିଛି ଜାଗା ଅଛି, ଯୋଉଟା ଆପଣଙ୍କର ମାନେ ସାନ ବଳର ମନଭୁକ୍ତି କଣ ଥିବ ବୋଲି କୁହନ୍ତୁ?
ମୋର ସାନଘର ବୁଲିବ, ମୋର ସେଇ ଗାଁ ହିଁ। ମୋ ଗାଁରେ ହିଁ ମୋର ସାନବେଳର ସବୁ ସୁଖଦୁଃଖ, ମୋର ଖୁସି। ମୋର ଜୀବନ ଟା ହିଁ ମୋର ଗାଁରେ ହିଁ ସବୁ କଟିଛି।
ଆଚ୍ଛା।
ଆଉ ଗାଁର ଯୋଉଁ
ବାହାରେ ରହିକି, ଯୋଉ ସମସ୍ତଙ୍କ ସହିତ ମିଳାମିଶି କରିକି, ଯୋଉଁ ସବୁ ଯୋଉ ଖୁସି ସେ ଖୁସିଟା ଆଉ ସହରରେ କାଇହିଁ ଆଜ୍ଞା? ଆମେ ସେ ଖୁସି ଟା ସହରରେ ଆଉ କାଇହିଁ ପାଇପାରିବା, କୁହନ୍ତୁ ଆପଣ?
ଏବେ କୋଉଠି ଅଛନ୍ତି? ନା ସହରରେ ତ ଆମେ ରହିଯିବା ଯୋଗୁଁ, ଟାଉନ ମାନେ ଇଏରେ, ସେ ଖୁସି ଆଉ ଆମକୁ ଆଉ ମିଳୁନହିଁ।
ଆଜ୍ଞା ଆଜ୍ଞା, ଗାଁରେ ରହିକି ଯୋଉ ଖୁସି ମିଳୁଚି। ସେଇ ଖୁସି ଆଉ ସହରରେ କେବେ ମିଳିବନି ନାହିଁ?
ଗାଁରେ ବି ଆପଣଙ୍କୁ ମାନେ- ସେ ପରିବା ପତ୍ର ଚାଷ ହଉଥିବ ଆପଣଙ୍କୁ ବହୁତ ସୁବିଧା- ସୁଯୋଗ ମିଳୁଥିବ ମାନେ ସେ ପରିବା ବାରିପଟ ହିଁ ପରିବା।
ହେଲେ ଗଛ ପଇଲା। ତାପରେ ପୁଣି ଏଇ ଯୋଉ ବର୍ଷା ମାନେ ବର୍ଷା ଆଣିବାରେ ସାହାଯ୍ୟ କରେ। ମାଟିକୁ ସୁରକ୍ଷା ଦିଏ ଆମର ଏବଂ ମାନେ ଆମର ଯୋଉ ଅନ୍ୟ ପ୍ରାଣୀ। ପ୍ରାଣୀ ପାଇଁ ଆଶ୍ରମୀୟ ସ୍ଥଳ ହୋଇଥାଏ କିନ୍ତୁ- ମାନେ ବନ ନିଧନ ଓ ପ୍ରଦୂଷଣ ଯୋଗୁଁ ସବୁ ପରିବେଶ- ଆମର କ୍ରମେ ନଷ୍ଟ ହଉଛି ନା।
ଆଜ୍ଞା। ହଁ ସେଇ ଆ। ମାନେ-
ସବୁ ଜରେ ତ ଇଏ ହୁଏ। ଆ କକୁ ଏହା ଆମେ ସମସ୍ତଙ୍କ ପାଇଁ। ଚିନ୍ତାର ବିଷୟ ନା ମାନେ କାହାକୁ- କେମିତି ସେ ବର୍ଷା ପାଗ ଟା କାହା ପାଇଁ ତ ସେ ବର୍ଷା ପାଗ ଟା- ଭଲ ହେଇଥାଏ ଆଉ କାହା ପାଇଁ ତ ସେ ସବୁ ଚିନ୍ତା ରହିି ହେଇଥାଏ।
ଆଜ୍ଞା। ସେହି ହିଏ ଆଉ ଜାମୁକୋଳି ଖାଇଲେଣି କି ନାଇଁ?
ଜାମୁକୋଳି ଏବେ କୁସୁମ ଏଇସବୁ ଖାଇଲେ-
ଆଚ୍ଛା ଏଇ ବର୍ଷ ତ ଜାମୁମୋଳି ବହୁତ। ହଁ ମାନେ ଦର ଦାମ ବୃଦ୍ଧି ହେଇଯାଇଛି। କିଲୋ ତିନିଶହ ଟଙ୍କା ଏପଟେ ଆମର ମିଳୁଛି।
ହଁ ତ ଆପଣଙ୍କ ଗାଁରେ ବି ଜାମୁକୋଳି ତ ମିଳୁଥିବ। ଖୁବ ମନେ ପଡୁଛି।
ପଇସା ଦେଇକି କିଣିବାକୁ ପଡୁନି ଆମେ ଆମର ନିଜର ଗଛର। ପୁରା- ଆମେ ପୁରା ତାଜା ତାଜା ଖାଉଛୁ ଯା ହେଲେ ତୋଳିକି ମାନେ ନିଜେ ତୋଳିକି। ନିଜେ ଆଣିକି ଖାଉଛୁ। ଆମକୁ କିଣିକି ଖାଇବାକୁ ପଡୁନି।
ଆଜ୍ଞା।
ଆପଣ ତ ଜାଣି ଯ ଖାଲି ଆମ ନିଜ ଦେହ ପାଇଁ କେତେ ଭଲ। ରାସ୍ତା ହବ। ଯାହାବି ଆମର ଦେହ ପାଇଁ ଆମର ବହୁତ ଭଲ ଏଇ ଜାମୁ କୋଳି ଏ ଜିନିଷ ଟା।
ହଁ ସେ ଜାମୁକୋଳି ତ ଦେହ ପାଇଁ ବହୁତ ଭଲ।
ଆଉ ଆମ୍ବ ପଣସ ସବୁ ଆପଣଙ୍କ ସିଆଡେ ତ ପୁରା ଭରପୁର ମିଳୁଥିବ ଗାଁ ରେ।
ଆଜ୍ଞା। ସରି ସରି ଆସିଲାଣି ହେଲେ ବି ସବୁ ତ ସରିନି ଅଛି। ପଣସ ଏବେ ପାଚିବା ଚାଲିଛି। ମାନେ ଖାଉଛୁ ଅଛି କେମିତି ଆଉ। ଆପଣ ଏଇ ଯୋଉ ଆମର ସବୁ ଯୋଉ ସୌନ୍ଦର୍ଯ୍ୟ। ସେ ଯୋଉ ସୌନ୍ଦର୍ଯ୍ୟଟା କେମିତି ରଖ- ରକ୍ଷା କରିବା ପାଇଁ ମାନେ କଣ ଜାଣିଛନ୍ତି ସେ ସବୁଜ ସୌନ୍ଦର୍ଯ୍ୟକୁ। ଆମେ କେମିତି ରକ୍ଷା କରିପାରିବା?
ସେ ପଇସା ତ ଭୟ ଲାଗେ ଆଣି ଭାରି। ସବୁଜ ସୌନ୍ଦଶ୍ର୍ୟଟା ଆମର ରକ୍ଷା କରିବା ପାଇଁ ପ୍ରଥମତଃ ଆମର ଆଁ ଗଛ ଲଗେଇବା ଆଉ ଯେ ହଁ ଯେ ଏତି ଗଛ ମାନେ ଆଜିକାଲି ତ ଯେତିକି ଗଛ କାଟି ଦଉଛନ୍ତି ସେଇ ଗଛ କାଟିବା ପାଇଁ ମାନେ ଆମେ ସଚେତନ ହବା
ସଚେତନ କରିବା ଏଇ ଯୋଉ ଆମର ସବୁଜ ସୌନ୍ଦର୍ଯ୍ୟ କ ରକ୍ଷା କରିବା ପାଇଁ ଆମେ ଅଧିକ ର ଅଧିକ ଗଛ ଲଗେଇବା ଦରକାର।
ମୁଖ୍ୟତଃ ଗଛ ଲଗେଇବା ଦରକାର ଦ୍ଵିତୀୟରେ ଗଛ ଗଛ ଯୋଉ କାଟୁଛନ୍ତି ସେଥିପାଇଁ ସଚେତନ କରିବାକୁ ପଡିବ।
ଏଇ ଜଙ୍ଗଲକୁୁ ଆମେ ସୁରକ୍ଷା କରିବା ଏବଂ ପରିବେଶକୁୁ ପରିସ୍
ଆଜ୍ଞା ଏ ଯୋଉ ନିଆଁ ଲଗେଇ ଆଜ୍ଞା ନିଆଁ ଯୋଉ ଲଗେଇ ଦଉଛନ୍ତି ସେ ନିଆଁ ଲଗେଇବାନି ମାନେ ଶୁଖା ପତ୍ର ଗୋଟେ ଜାଗାରେ କରିକି ସେଇ ସବୁକୁ ମାନେ ଗୋଟେ ଖା ମାନେ ଗାତ ଖୋଳିକି ସେ ଭିତରେ ପୁଡ଼ିବା ଯେମିତି ସେ ନିଆଁ ବାହାର କୁ ନ ଆସିବ ଆଁ କି ଜଙ୍ଗଲ ଜାଗାରେ ନିଆଁ ଲାଗିବନି। ଯଦି ବି ଜଙ୍ଗଲ ଜାଗାରେ ଯଉଟା ନିଆଁ ଲାଗି ଯାଉ ସେଇ ସମୟରେ ନିଜେ ଯାଇକି ଲିଭେଇବା ନହେଲେ ତ ଆଖପାଶତ ବଣ ମାନେ ଯେଉଁମାନେ ବନାଞ୍ଚଳ ଅଧିକାରୀ ଥିବେ ତାଙ୍କୁ ମାନେ ଯାଇକି କହିବା। ଏହି ଜାଗାରେ ନିଆଁ ଲାଗିଛି ସୂଚନା ଦେବା। ସେହି ଏ
ଆମର ଆଜ୍ଞା ଆମର ସବୁଜ ପୃଥିବୀ ହିଁ ସୁସ୍ଥ ଓ ସୁନ୍ଦର ନା କଣ କହୁଛନ୍ତି?
ଆଜ୍ଞା।
ଭବିଷ୍ୟତରେ ଆଧାର କରେ ନା ନାଇଁ ଆମର ଏଇ ଯୋଉ ସବୁବେଳେ ସବୁଜ ପୃଥିବୀ ହିଁ ଆମର ସୁସ୍ଥ ସୁନ୍ଦର ଆଧର୍ଯ୍ୟ କରେ ନା?
ଆଜ୍ଞା ଆଜ୍ଞା।
କରିବ ସବୁ ମାନେ ଭବିଷ୍ୟତରେ ଆମର ତେଣୁ ଆମେ ସମସ୍ତଙ୍କର କର୍ତ୍ତବ୍ୟ ହଉଛି ସବୁଜ ସୌନ୍ଦର୍ଯ୍ୟ ର ସୁରକ୍ଷା କରିବା ଆମେ ନା
ସୁରକ୍ଷା କରିବା ଆଜ୍ଞା ସୁ ସେତିକି ଏ ସହ ଆମର ଆହୁରି ପରିବେଶ ମାନଙ୍କର ମାନେ ଯେତିକି ଆମେ ବଣ ଜଙ୍ଗଲ ଯେତିକି ସଫା ସୁୁତୁରା ରଖିବା ଆଜିକାଲି ପ୍ଲାଷ୍ଟିକ୍ ତ କରିବା ପ୍ଲାଷ୍ଟିକ ବେଶୀ ୟୁଜ କରିବାନି କି ଏପଟ ସେପଟ ପ୍ଲାଷ୍ଟିକ୍ ବି ଫିଙ୍ଗିବାନି ବଣ ଜଙ୍ଗଲ ମଝିରେ।
ଏବେ ଯୋଉ ବର୍ଷା ପାଗଟା ଚାଲିଛି ଏବେ ଯୋଉ ଋତୁଟା ଚାଲିଛି। ସେଇ ଋତୁକୁୁ ନେଇକି ତ ଆମ ଗାଁ ଟା ମାନେ ବର୍ଷା ଋତୁ ଚାଲିଛି ନା ବର୍ଷା ଋତୁରେ ଆମ ଗାଁ ଆହୁରି ସବୁଜ ଆଉ ସୁନ୍ଦର ଦେଖ ଖାଯାଏ ଜାଣିଛନ୍ତି ମାନେ ଏଇ ଯୋଉ ଗଛ ପଲା ଫୁଲ। ଫସଲରେ ମାନେ ଭରି ଯାଇଥିବା ଆମ କ୍ଷେତ ମାନଙ୍କୁ ଆନନ୍ଦ ପୁରା ଦେଖା ଯାଉଥିବ ସେ ସବୁ ଦେଖିଦେବେ ଆପଣଙ୍କ ମନ ପୁରା ଆନନ୍ଦ ହେଇଯିବ ଆଉ ଗାଁ ର ପୋଖରୀ ନଦୀ ଏସବୁ ପୁରା ଫୁଲ ଫୁଲ ହେଇଯାଏ ନା। ତାପରେ ପୁଣି ବଗିଚା। ଏହାର ସୌନ୍ଦର୍ଯ୍ୟ ଆହୁରି ପୁରା ବଢିଯାଏ ମାନେ ଏସବୁ ଦେଖିଲା ବେଳେ ପୁରା ସୌନ୍ଦର୍ଯ୍ୟ ଟା ତାର ଆହୁରି ବଢିଯାଏ।
ଆଜ୍ଞା, ଆଜ୍ଞା।
ଏଇସବୁ ପରିବେଶ ଆମକୁ ପୁରା ଶୁଦ୍ଧ ବାୟୁ ଶାନ୍ତ୍ ନ୍ତି ଓ ସୁସ୍ଥ ଜୀବନ ପ୍ରଦାନ କରେ ନା?
ଆଜ୍ଞା ହଁ। ହଉ ଆପଣଙ୍କ ସହ କଥା ହେଇକି ବହୁତ ଆନନ୍ଦ ଲାଗିଲା।
ଆଉ ନମସ୍କାର।